ଘରେ।
ଆଉ ଦୋକାନ ରୁ ଆଇଲୁ କେତେବେଳେ?
ଏଇ ନା ଆଇଲି।
ଏଇନା ଆସି ତାହେନେ ପହଞ୍ଚିଲୁ।
ହୁଁ।
ଆଉ ଖରା ହଉଛି ତ ଜୋରରେ କେମିତି ଦୋକାନ ଯାଉଛି କେଜାଣି?
ଖରା ପ୍ରବଲ ଦଉଛି ଆଉ।
ଭାବୁଥିଲି ତମ ଦୋକାନରେ ଫ୍ୟାନ୍ ଲାଗିଛି।
ଖରା ପ୍ରବଳ ହଉଛି।
ଏସି ଗୋଟେ ଲାଗି ଥିଲା ନା କଣ ତମ ଦୋକାନଲେ?
ନାଁ ମ ଉହୁଁ।
ଓ ତା ଘରେ ନାଗିଛି ନା।
ଘରେ ଯାହା ଲାଗିଛି।
ତା ଘର ଟା ଦେଖିଛୁନା ଦେଖିନୁ? ତା ଘର ଆଡ଼େ ଯାଇଛୁ ନା ଯାଇନୁ?
ହଅ।
ଯାଇଛୁ
ଘରେ ଆମ ଏ ପାଖରେ।
ତାଙ୍କର ପୁଅଟେ ଝିଅ ନା।
ଝିଅ ଦିଇଟା।
ଓ ପୁଅ ନହାନ୍ତିି ନୁହୁଁ ନା। ଓହୋ ସେ ଦୁକାନକୁ ଆସିଥିଲା ଯୋଉ ଛୁଆଟେ। ଆଁ
ତମେ ଏଇନା କୋଉଠି।
ମୁଁ ଏ ଘରେ ବସିଚି।
ଘରେ
ଆଉ ତମ ଆଡ଼େ ରଜ ହୋଉଚି ନା ହୋଉନି।
ହୁଁ ହଉଚି।
ଓ
ଆଜି ଲାଷ୍ଟେ କାଲି ରଜ ପଠେଇଦବେ ନା ଶୁକ୍ରୁବାର ଦିନ।
ଶୁକ୍ରୁବର ଦିନ କଟେଇବୁ ରଜ। କଣ ଡ଼ି ଜେ ବାଜିବ ନା କଣ।
ହୁଁ କୋହୁଥିଲା ଡ଼ି ଜେ ଆସିବ।
ଡ଼ି ଜେ ଆଇନେ ତ ବଢିଆ ଆଉ। ଡ଼ି ଜେ ଆଇଲେ ନାଚିବା ପାଇଁ ମୁଡ଼୍ ଲାଗିବ ସବୁଆଡ଼ୁ ବଢ଼ିଆ ହବ ଆଉ।
କୋଉଚୁ ଦେଖିଆ କିଏ କହିବ କଣ କୋଉଚୁନ୍ତି କଇବେ କି ନ କଇବେ।
ଆମ ଆଡ଼େ ତ କରିବେ ବୋଲି କୋହୁଥିଲେ ଦେଖିଆ କଣ ହୋଉଚି ଆଉ।
ତମ ଆଡ଼େ ତ ସେଠି ଏଇନା ଦୋଳି ପକେଇନ ଆଉ।
ନା ଏଠିପା ଅ କହୁଚି ଯେ ପକେଇଲିନି ତ ଟିକେ ବୁଲାବୁଲି କରିବା ପାଇଁ ଯିବି ଭାବିଥିଲି ନା ସେଇଥିପାଇଁ ଆଉ ପକେଇଲିନି।
ଅ ହୋ
ନହେନେ ପକେଇବିନି ବୋଲି ଭାବିଥିଲି।
ଓଃ
ଦେଖିଆ କଣ ହୋଉଚି ସେ ଅନୁସାରେ ପକେଇବୁ ନା ପକେଇଥାନ୍ତୁ ବୋଲି ଭାବିଥାନ୍ତୁ ଆର ବର୍ଷ ପୁଣି ପକେଇବୁ।
ଅ
ଆର ବର୍ଷ ଆଡ଼ୁକୁ ପକେଇବା ଦେଖିବା ଆଉ। ନ ପକେଇନେ ହବନି।
ହଁ
ସବୁ ଛୁଆରା କହିଲେ ତମେ କଣ ଏଠି ଦୋଳି ପକେଇନ। ମୁଁ କହିଲି ପକେଇଲୁନୁ ଟିକେ ବୁଲାବୁଲି କରୁଥିଲୁ ତ ସେଇପାଇଁ ପକେଇଲୁନୁ ଆଉ।
ନା ସେଇଠି ଭଲ ହୁଏ।
ହୁଁ ହୁଁ ଆଉ କୁଆଡ଼େ ଯାଇଥିଲୁ ରଜକୁ ବୁଲିବା ପାଇଁ।
ଆଁ
ହାଲୋ ହାଲୋ।
ରଜ ରେ ଯାଇଥିଲୁ କୁଆଡେ଼ ବୁଲିବା ପାଇଁ।
ହଁ ଯାଇଥିଲି।
କଳକା ଯାଇଥିଲି କହନୁ ଦେଖିବା ତାଙ୍କପଟ କଣ ଲୋକେସନ ଟା ସେିକି ଜାଣିବା।
ଯାଇଥିଲୁ ଘଟଗାଁ ନାଳି ଡ୍ୟାମ୍ ଆଇ ଯଉ ଗୁଣ୍ଡିଚା ନାଗି।
ଆଉ
ଏ ତିନି ଜାଗା ପାଇଁ ବୁଲିଛୁ ଆଉ ପାଟଣାସୁ ଶିବ ମନ୍ଦିର।
ଗୁଣ୍ଡି ଯେଇଟା ତା ଘର କେତେ ବାଟ କି।
ଏଟା ବାଇଶ ତତିଶ କିଲୋ ଦେବ।
ବାଇଶି?
ହଁ।
କିିଲୁ
ନା ମୁ ଆ ଫୋନ କରିପାରନି।
ତାପରେ ମୋ ଫୋନ ଟା ବି ରିଚାଜସରିଯାଇଥିଲା ମୁଁ ତ ସେଥିପାଇଁ କଲ କରିପାରିଲିନି କଲ କରିବ ଆଉ।
ଓହୋ ମୁ ଭୟଣ କରିିବ।
ମୁଁ ନା ଫୋନ କରିବା ନାଇ ତଦି
ଦୀଘ ଆର ବର୍ଷ ଜାଡୁ ଡାକିବୁ ଆଉ
ହଁ।।
ଏ ବର୍ଷ ନ ଡାକିଲୁ ନାହିଁ ଆର ବର୍ଷ କୁ ଡାକି ହଉ।
ହଁ ହଁ।
ମ କୁଆଡେ ବୁଲିବା ପାଇଁ ଭାବିଚୁ ନା ଆଉ।
ଅଷ୍ଟମୀ ଦେଖିବା ତମ କୋଠି ଯାତ୍ରା ହୁଏ?
ହେଁ ଏଇଠି ପାଖରେ ହଁ ଏଇ ପାଖରେ ଆମର ବାଲି ଯାତ୍ରା।
ପାଖରେ?
ହଁ ହଁ।
ହଁ ଦେଖିବା ଯିବା ସେଇ ଅଷ୍ଟମୀ ଦେଖି। ଏବେ ତ ଅଷ୍ଟମୀ ନାହିଁ ଭାଇ ସିଏ ତ ଅଷ୍ଟ ନଭେମ୍ବର ଡିସେମ୍ବରରେ ଏବେ ଦ ଆଉ ଅଛି ଯୋଉ କଣଟା ହଁ ଜଗନ୍ନାଥଉ ରଥଯାତ୍ରା ବା।
ହୁଁ ହୁଁ ପୁରୀ ଯେବେ ନା କଣ?
ଦେଖିଆ ଯିବାକୁ ପଡିବ ଆଉ।
ହଉ ଯିବା ସବୁ ସାଙ୍ଗ ହେଇଯିବ ଆଉ ଟିକେ ବୁଲାବୁଲି କରିକି ଆସିବା ପୁରୀ ମୁଁ ବି ବହୁତ ଦିନ ଯାଇନି ଟିକେ ଯିବା ଟିକେ ବୁଲାବୁଲି କରିକି ଆସିବା ଆଉ।
ହଁ।
ବୁଲାବୁଲିିବ ମତେ କଲ କରିବୁ।
ଉଁ
ତୁ ବୁଲାବୁଲି କରିବା ପାଇଁ ଗହଲେ ମତେ କଲ୍ କରିବୁ ମୁଁ ସେଇଠି ନ ଥିମି ଯାଇକି ଆଗରୁ
ହଁ ଥିବ ନା ମୁଁ ଫ ହଁ ମୁଁ ଫୋନ କରିଦେବି।
ମୁଁ ତ ପୁରୀରେ ରହୁଛି।
ଓ ପୁରୀରେ ରହୁଛ।
ହଁ ହଁ।
ଆଉ
ପୁରୀ ଗଲେ ମତେ କଲ୍ କରିବୁ ମୁଁ ଯିବି ଷ୍ଟେସନ ପାଖକୁ ନେଇ ପଳେଇ ଆସିବି ନା ବସ୍ ରେ ଆସିବୁ?
ନାଇଁ ବେ ଟ୍ରେନ୍ ଟ୍ରେନରେ ପଳେଇବି ଷ୍ଟେସନ୍ ପାଖରୁ ମତେ ଆସିକି ନେଇଯିବୁ ଆଉ।
ଟ୍ରେନ ରେ ପଳେଇଲେ ଭଲ ସୁବିଧା ହବ ବସରେ ବହୁତ ପଇସା ହେଇରା କାଇଁ ଆସିବୁ।
ହୁଁ।
ମୁଁ ତ ଏଥର ଆସି ଟ୍ରେନରେ ଆସିଛି।
ହଁ।
ମୁଁ ଯେତେ ଥର ଆସିଛି ଟ୍ରେନରେ ଆସିଛି।
ହଁ ଟ୍ରେନରେ ଅଳ୍ପ ପଇସା।
ହୁଁ ତାର ଭଲ ବି ଟ୍ରେନରେ ସବୁ ସୁବିଧା।
ହଁ।
ଏଇ ଭଲ ଲାଗିବ ଟ୍ରେନ୍ ଟା
ବସରେ ଏତେ କଣ ଏନ୍ତି ଆଜି ଖାଇଥିଲି ଭାତ ଆଉ ଚିକେନେ।
ଓ ହୋ ବଢିଆ ଆଉ।
ବାପା କୋଉଠୁ ଆଣିଥିଲେ ଚିକେନ ମୁଁ ଖାଇବି
ଭଲ ଜିନ୍ ଖାଇଲୁ ବଢ଼ିଆ ଆଉ।
ହୁଁ ଆ ରଜ ତିନି ଦିନ ହେଲା ଫାଷ୍ଟ ଦିନ ଖାଇଥିଲି ଆଉ ଖାଇପାରୁିନଥିଲି
ଜାଣିଚି ଆଇଁଷ ଯଦି ନହେନେ ହବନି ତୁ ଜାଣିଚୁ
ହଁ।
ହୁଁ ହୁଁ।
ଯାହାହେଲେ ବି ଟିକେ ଆଇଁଷ ଟା ଦରକାରେ।
ହୁଁ।
ଯାହାହେନେ ଟିକେ ଆଇଁଷ ଟା ଦରକାରେ ଆଇଁଷଟା ନହେଲେ ହବନି।
ହଁ ଏଇସବୁ ବିଭିନ୍ନ ପ୍ରକାର ଦେହ ଖରାପ ହେଇଯିବ।
ହଁ। ଏଇଗୁଡା ତ ଚାଲିଚି ଆଉ ତୁ ଖାଲି ଖାଇଦେଲୁ ଏକା ଏକା।
ମୋ ବାପା ଅଳ୍ପ ଦିନ ଆଣିଥିଲେ ସିଏ ମଟନ ଆଣିଥିଲେ ଖାଇବା ପାଇଁ ଯେ ମୋ ପାଇଁ ଅଳ୍ପ ଟିକେ ଚିକେନ ଆଣିଥିଲେ ମୁଁ ମଟନ ଖାଏନେଇ ନା।
ତୁ କହୁଥିଲୁ ଟି ମଟନ ଖାଉନା ବୋଲି।
ଅଳ୍ପ ଦିଟା ଚିକେନ ଆଣି
ହଁ ଆମେ ସେମିତି ଗୋଟେ ଭୋଜି କରିବା ଦେଖିିବା।
ହୁଁ।
ଦେଖିବା ଆମେ କେତେବେଳେ ଗୋଟେ ଭୋଜି କରିବା ଆଉ।
ହଁ କରିବା।
ଭୋଜି କରିନେ ତୁ ମତେ କଲ୍ କରିବୁ ମୁଁ ଜିମି ତମ ଗାଁକୁ ପୂଜା ବେଳକୁ ହୋଲି ହଉ ମଟନ୍ ଭୋଜିଟେ କରିବା।
ହଁ।
ତୁ ମଟନ ଖାଉ ନା ଖାଉନା?
ମଟର ଖାଇଛି ଯେ ଟିକେ ଅଳ୍ପ ଅଳ୍ପ ବେଶି ଖାଇ
ଓ ବାନ୍ତି ଅଛି ନାଁ କଣ ହେଇନି?
ନାଁ ନାଁ ହେରା ହାତ ଲାଗିଯା ତେଲିଆ ତେଲିଆ ଅଂଶ ଯେ ସେ ଛାଡେନି।
ଓହଃ ସେଇଥିପାଇଁ କହ ମୁଁ ଆଜି ମଟନ ଖାଇ ଦେଇଛି।
ମୁଁ ମଟ ଖାଇନି।
ମଟନ ଟା ଖାଇବାକୁ ସବୁଠୁ ବଢିଆ ନାଗିବ। ଚିକେନ୍ ଟା ମାଛ ଟା ଭଲ ଲାଗେନି। ମଟନ ଟା ଭଲ ଲାଗେ।
ସେଟା ବ୍ରଏଲର ନାମର ଦେଶୀ କୁ କୁଡ଼ା ଗୋଟେ ଆଣିଥିଲେ କହୁଚି।
ଅ ଦେଶୀ।
ହଁ।
ସେଇଆ କହୁନୁ। ମଟନ ନାଁ ଚିକେନ୍ ବେଲି ମୁଁ ଭାବିନି ବ୍ରଏଲର
ଦେଶୀ ଦେଶୀ ଆପକୁ ଅଳ୍ପ ଦିଟା ଆଣିଥିଲେ।
ହୁଁ ହୁଁ।
ଦେଶୀ ସହ ଖାଇବେ ଆଉ।
ମକାନ୍ ଦେଶୀ ଟେଷ୍ଟ ରୁ ଜାଣିଚୁ ଖାଇଦିବୁ।
ଆଁ।
ଦେଶୀ ଚିକେନ୍ ଟା ବଢିଆ ଟେଷ୍ଟ୍ ଲାଗିବ।
ହଁ ଆଉ ବ୍ରଏଲର ତ ଦେଶୀ କୁକୁ ଆଣିଥିଲେ ବ୍ରଏଲର ଗୋଡ ଦିଟା ଆଣିଥିଲେ ଗୋଡରେ ବଢିଆ ଲାଗିବ।
ହଁ ଗୋରୁଟା ଚୁବେ ଚୁବେଇ ଖାଇବୁ ବଢିଆଁ ନାଇଁମ।
ମସଲା ଟା ଖାଇବା ପାଇଁ ଗୋଡଟା ବଢିଆ ଲାଗିବ କଷାରେ।
ହଁ ହଁ।
କଷିଦବୁ ଖାଇଦବୁ ଭଲ ଲାଗିବ।
ଆରେ ପୁରା ଭଲ ସେ ଖାଇଦେଇଛି। କଣ କହିଲୁ?
ନା ଘର ଭିତରେ ନା ଆଉ କୋଉଠି?
ହୁଁ ଘରେ।
ନା କୁଆଡେ ଆସିକି ଛକ ଫକ ବସଚ୍।
ନା କଉ ଛକ ଫକ ହେଇଥିବ। ବିଯ।
କହିଲୁ।
ଛକର ନା କୋଉଠି?
ଏଇ ଗାଁ ରେ ଅଛି ଘରେ।
ଓହୋ ଦୁଇ ଗରମ ହଉଛିି ଘରୁ ବାହାରିିବାଥା ନୁହେଁ।
କହିଲୁ।
ଯଉ ଖରା ହଉଛି ଘରୁ ବାହାରିବା କଥା ନୁହେଁ।
ଦୋକାନ ଯଉ ଗ ତାଳି
ଆଜି ଜିମିନ
ଯିବୁନୁ
ଅୂ
କହ
ଏ ଘର କଣ ଛାଣି କରିବ ବାଉଁଶ ଦଟା ହାଣିେନି
ଓହୋ କେତେବେଳେ ଛାଣିବା ହ ଚାରିଟା ବେଳେ
ନା ସ ସକାଳ ଅସି ଖାଣିଥିଲ ନନା ଭାଇଜ ମୁଁ ଦୋକାନକୁ ପଳେଇନି
ହଁ
ଆଜିିତ ମୋହରେ ଆ
ହଁ ହଁ ୋଇଲୁ
ଓ ହ ମୁଁ ବାଉଁଶ ଆଣିବା ପାଇଁ ରହିଲି ସେ ଛାଣି ପାଇଁ ସେ ରହିବ ଆଉ
ହଁ ତୁ ଆଜି ରହିଯିବୁ ତ ନ ନା କାଲି ଦୋକାନ ପଳଆ ନା କଣ କହିଲୁ
ନନା ଆଜି ଦୋକାନ ପଡିଲା
ହଉ ତୁ ରହିବୁ ତାପରେ କାଲି ତ ନେଲେ ରହିବ ତୁ କା ଦୋକାନ ଯିବୁ
ହଁ
ହଶ
ସେ କଣ କରିବୁ ହଉ ଭାଇ ବୋଉ ରହୁଛି ରହୁଛି
ହଁ
ହ